ହଁ ଆଜି କଣ ଯୋଉ ଇଏ ହଉଛି କି ଟିକେ ଇକୋ ହଉଛି କି?
ନାଇଁ ତ ମତେ ଲାଗୁନି କିଛି।
ଓହୋ ମୋର ଆଜି ବୋଧେ ନେଟୱାର୍କ ବୋଧେ ଆଜି ପ୍ରୋବ୍ଲେମ ଅଛି କି କଣ? ଏ ଇଶୁ ଅଛି ବଧେ ନା ଇକୋଟା ମଝିରେ ମଝିରେ ହଉଛି ତ
ଅହୋ ହଁ କଣ ବୋଧେ ଅସୁବିଧା ଥିବ ଆଉ ଟାଇନ ରେ ଆଉ।
ହଁ ହଁ।
ହୁଁ ଆଜି ବର୍ଷା ହେଇଛି ୟାଡେ।
ହଁ ଆଜି ଜୋର ବର୍ଷା ହେଇଚି।
ହଁ।
ଆଜି ପୂରା ଘଟ୍
ସେ ପା ହେଇଚି ଆଉ।
ହୁଁଉଁ।
ଦନିକ ଠାକୁର ଅଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଣସର ଘରକୁ ଯି ଗୁଳୁ ଗୁଳି ଟା ପ୍ରବଳ ଭାବରେ ହବ ଆଉ।
ଏଇ ବର୍ଷ ରଥଯାତ୍ରା ଯିବା ଆଉ।
ହଁ ରଥଯାତ୍ରା ତ ମୁଁ ଯାଏନା ରଥଯାତ୍ରା ପରେ ଯୋଉ ସୁନାବେଶ ପରେ ପରଦିନ ଯାଉ ଟି ଫାଙ୍କା ହେଇଥା ଫାଙ୍କା ହେଇଥାନ୍ତି ଯାଉ ବଡ ଣ୍ଡରେ ଥିଆ ଠାକୁର ଥାଆନ୍ତି ରଥରେ ଜଗନ୍ନାଥ ବଳଭଦ୍ରା ସୁଭଦ୍ରା। ବଢ଼ିଆ ସେ ଦର୍ଶନ କରୁ ଭୋଗ ଲଗଉ। ଆଉ ଦର୍ଶନ କରିକି ଆସୁ ଆଉ ଦେଖିଆ ଏ ବର୍ଷ କଣ ହଉଚି। ଯିବୁ ବୋଲି ତ ମହାପ୍ରଭୁଙ୍କର ଇଚ୍ଛା ହେଲେ ଆଉ ଆଶୀର୍ବାଦ ହେଲେ ଯିବୁ ଆଉ।
ଚାଲୁନା ଯିବା ଏଇ ଯୋଉ ଠାକୁର ଯେତେବେଳେ ରଥରେ ବଶିଥିବେ ଯୋଉ ଏପଟେ ମାଉସୀ ମା ମନ୍ଦିରରେ ଥିବେ
ହୁଁ ହୁଁ।
ଆଁ ଗୋଟେ ଦିନ ଯିବା ଯାଇଙ୍କି ଦେଖି ଦେଇକି ଆସିବା ଠାକୁରଙ୍କୁ।
ଉଁ ହୌ ଦେଖିଆ ମୁଁ କୁହେ।
ମୁଁ ଆଙ୍କୁ ବି ସେୟା କହୁଥିଲି ଯିବା ଗୋଟେ ଦିନ ଠିକ ଯିବା ଏଇ ସନ୍ଧ୍ୟା ବେଳକୁ ବାହାରିବା
ମାନେ ଠିକ ସାତଟା ଆଠଟା ବେଳକୁ ବାହାରିଲେ ଠାକୁରଙ୍କ ତ ନା ନହେଲେ ତ ନଅଟା ନା ଦଶ ଏଗାରଟା ରାତିରେ ପହଡ଼ ପଡ଼ିଯାଏ ବୋଧେ ଠାକୁରଙ୍କର।
ଉଁ
ସେଇଟା ଟିକେ ବୁଝିବାକୁ ପଡ଼ିବ ତ ସେଇ ହିସାବରେ ଟିକେ ମାନେ ଲେଟ୍ ରେ ଯିବା ନହେଲେ ଭୋରୁ ଭୋରୁ ଯିବା ଭୋରୁ ମାନେ ଠିକ୍ ଚାରିଟା ରାତି ରୁ ଗଲେ ଠିକ୍ ମାନେ ନେ ଯେତେଳେ ପହଡ ତ ଖୋଲିବ ଚାରିଟା ରାତିରେ ଲୋକ କଣ ଡ ଳେ ଟିକେ ଫାଙ୍କା ହେଇଯାଇଥିବେ ସେ ଚାରିଟା ରାତିରେ ବି ଆର ବର ସେଇଠି ଦେଖୁନ କେମିତି ଦଳା ଚକଟା ହେଇଗଲା! ତ ସେଇ ହିସାବରେ ଆମେ ଟିକେ ଦେଖି ଚାହିଁକି ଗଲେ ଦେଖିବା ପରିସ୍ଥିତି ନ୍ୟୁଜ୍ ଟିକେ ଶୁଣୁଥିବା ସବୁଦିନି ନା ତମେ ବି ଟିକେ ଦେଖୁଥିବ ଜଗନ୍ନାଥଙ୍କର ତ ଲାଇଭ ଦିଏ ଉଁ ଦେଖୁଥିଲି ହଁ ହଁ।
ସକାଳେ ମୋର ଷ୍ଟା ଆରମ୍ଭ ହୁଏ ଦେଖା।
ଆଚ୍ଛା।
ହୁଁ।
ଏ ଟିକେ ଦେଖିଲେ ଜଣାପଡ଼ିଯିବ ପରିସ୍ଥିତି କେମିତି କଣ ତାପରେ ଗୋଟେ ଦିନ ବାହାରିବା ଆଉ।
ମୋର ଭାରି ଇଚ୍ଛା କିନ୍ତୁ ମୁଁ ଠାକୁର ରଥରେ ଥିବେ ମାନେ ଏମତି ଏମିତି ଯାଇ ଟିକେ ଦେଖିବାକୁ।
ହଁ ନାଇଁ ସୁନାବେଶ ତା ପରଦିନ ଆମେ ଟିକେ ଯାଉ ଦି ତିନି ବର୍ଷ ହେଲା ଗଲୁଣୁ ବଢିଆ ସେ ଦର୍ଶନ ହୁଏ। ବଢିଆ ସେ ଦର୍ଶନ ହୁଏ ଭୋଗ ପ୍ରସାଦ ଲଗଉ।
ଆଜି ନୀଳାଦ୍ରି ବିଜେ ଦିନ ନାଇଁ କି।
ହଁ ନୀଳାଦ୍ରି ବିଜେ ଦିନ ସକାଳୁ ସକାଳୁ ଆମେ ଯାଉ ଦର୍ଶନ କରୁ ମହାପ୍ରଭୁ ଉପରବେଳା ଯାଆନ୍ତି ନୀଳାଦ୍ରି ବିଜେ କରନ୍ତି ଆଉ।
ହଁ ଭିଡ ଥାଏ ନା ଟିକେ ସେମିତି ଥାଏ?
ବଡ ଦାଣ୍ଡ ଏତେ ବଡ ଦାଣ୍ଡ ଆଉ କେତେ ଲୋକ ଯେତେ ଲୋକ ଧରିବେ ସେତେ ଲୋକ ଧରିବେ। ନାଇଁ କିଛି ନାଇଁ ଅଳ୍ପ ଲୋକ ଥାଆନ୍ତି ଅତି ଓ ହଁ ହଁ। ହୁଁ ହୁଁ ହୁଁ ସେଇଦିନ ଗଲେ ଭଲ ହବ।
ଆମକୁ ଟିକେ ମନେ ପକେଇଦବ ଡାକିବ ଆଉ ଦେଖିବା ଆମେ ବି କୋଉଥିରେ ଛୁ ଛୁଆଙ୍କୁ ତ ଏଇଖା ଦି ଜଣଙ୍କୁ ନେଇକି ଯାଇ ହେଇଯିବ ଯେ କିନ୍ତୁ ବଡ ଟା ଯାଇପାରିବନି। ଉଁ ଦେଖିବା କଣ ପରିସ୍ଥିତି ନହଲେ ଗାଡି ଗୋଟେ କରିଦେଇକି ଗଲେ ହବ ଆଉ ମୁଁ ଭାବୁଥିଲି। ଦେଖିବା କଣ ହଉଛି ଆଉ।
ହୁଁ ହୁଁ ହୁଁ। ଇଏ ବା ଏଇଲେ କହୁଥିଲେ କହିଲେ କି ଯେ ବାବା ମାଆଙ୍କୁ ନହେଲେ ନେଇକି ଯିବା।
ଆଚ୍ଛା।
ହୁଁ କହିଲେ ବାବା ମାଆ ଦର୍ଶନ କରିପାରୁନାହାନ୍ତି ଏ ବର୍ଷ ଯଦି ହବ ଯିବା ଗାଡି କରିକି ଯିବା କଣ କହୁଛନ୍ତି। ପୁଣି ତାଙ୍କ ସାଙ୍ଗ ଜଣେ ବି କହୁଥିଲେ କହିଲେ ନହେଲେ ଯିବା ଗୋଟ ଗୋଟେ ଗାଡି କରିଦବା ସମସ୍ତେ ମିଶିକି ଯିବା ଆଉ ପାଖକୁ କଣ ହଉଛି କେମିତି କୁଆଡେ ଯାଉଛନ୍ତି।
ହୁଁ ହୁଁ ହୁଁ।
ହୁଁ ଓ ହୋ ଖିଆ ପିଆ ସରିଲାଣି?
ହଁ ମୁଁ ଖାଇସାରିଲିଣି ଆଜି ତ କରିଥିଲି ଏଇ ପଣସ ଚକ୍ କୁଳିକୁ ଏ ଯେଉଁ ଆମର
ହ
ହଁ ବୁଟ କଖାରୁ ଆଳୁ ତରକାରୀ କରିଦେଇଥିଲି।
ଉଁ ହୁଁ ପଣସ ପଲ୍ପରେ ବିରି ନା ଚାଉଳ?
ଖାଲି ଚାଉଳ ଖାଲି ଅରୁଆ ଚାଉଳ
ହୁଁ ଆଉ ଗ୍ରାଇଣ୍ଡିଙ୍ଗ କରିକି ଏ ଲୁଣ ପକେଇକି
ସେ ତ ସେମିତିରେ ମିଠା, ହଁ ହଁ ମୋର ପ୍ରାୟ ଖାଇଲୁ ଅ ତମ ଘରୁ ଯୋଉ ଟା ନନା ଯୋଉଟା ଆଣିକି ଦେଇ ନଥିଲେ କି?
ହୁଁ।
ସେ ପଣସ ଟା ବଢିଆ ଲାଗିଲା, ବଢିଆ ମିଠା ବହୁତ ମିଠା ଅଛି।
ତିି ଚାରି କିଲ ହଉ ପଛେ ଖାଇବା ଲୋକ ବି ନଥିବ, ସେ କଉଛି ମୁ ଆଉ ଦି ଚାରିଟା ଖଣ୍ଡେ ଖାଏ। ଆମ ଘରେ ବାବା ବାବା ବେଶୀ ଖାଆନ୍ତି, ହୁଁ ସେ ଖାନ୍ ତାକୁ ହଜମ କଲାବେଳକୁ ଟିକେ ଟାଇମ୍ ଟେକିଙ୍ଗ, ହଜମ କରିହୁଏନି ଖାଇବାକୁ।
ନା ମେନ କଥା ହେଲା, ଆମର ଯୋଉଟା ଖଜା ପଣସ ଆସେ ତାର କଣ, ତାର ଏତେ ମାନେ ଇଏ ନଥାଏ, ତା ସେ ବି ତାର ଅନ୍ତି ଗୁରାକ, ଏତେ ନଥାଏ ତ ସେଇଟା ସହଜ କି ମାନେ ହଜମ ହେଇଯାଏ, କିନ୍ତୁ ଏଇ ଯୋଉ ଅନ୍ୟ ଯୋଉ ପଣସ ଯୋଉଟା ଖଜା ପଣସ ବିନା ଯୋଉ ଅନ୍ୟ ପଣସ ଟା ତାର କିନ୍ତୁ ଅନ୍ତି ଟା ଟିକେ ମାନେ ଇଏ ଥାଏ, କଣ କହିଲି ଯୋଉ ସୂତା ସୂତା ଟାଇପ ର ଥାଏ। ତ ସେଇଟା ବହୁତ ଇଏ ହୁଏ, ମାନେ ଧର ଅନ୍ତ ନାଡିରେ କୋଉଠି ଟିକେ ପଡିଗଲା ସେଇଟା ହଜମ ହବାକୁ ଟିକେ ସମୟ ଲାଗେ।
ହୁଁ।
ଆଉ ସେ ଏଇଟା ସେ ଭାରି ନ ପେଟ ନାଡିରେ ପଡିଗଲା ମାନେ ଉଁ ପୁରା ଇଏ ହେଇଯିବ, କାଟିବ ନହେଲେ ଝାଡା ଫାଡା ହେଇଯିବ।
ହୁଁ।
ଏମତି ହୁଏ, ତ ସେଇଟା ମୁଁ କଣ କରେ ସେମିତି ଖାଏ ଦେଖି ସେ ନା ଯୋଉଟା ଖଜା ପଣସ, ତ ତାକୁ ଖୁ ଇଏ କରି କିଛି ତାର କିଛି ପ୍ରୋବ୍ଲେମ୍ ନାଇଁ ତାକୁ ଖାଇ ହେଇଯାଏ, କିନ୍ତୁ ଏଇ ଯେଉଁ ପ୍ଲେନ୍ ପଣସ ଯେଉଁଟା ଆମେ ଖାଲି ତା ରସ ଟାକୁ କଣ କରୁ ଇଏ କରିଦଉ, ତା ଆଉ ଯାହା ରହିଲା ତାକୁ ପକେଇ ଦଉ। ବାହାର କରିକି ପାଟିରୁ, ତ ସେମିତି ହିଁ ଖାଉ। ଛୁଆ ମାନଙ୍କୁ ବି ସେମିତି କହେ, ସେମିତି
ପଣସ ଟା ଚୋବେଇକି ମୁଁ ତାର ପାଲୁ ଟା କାଢିଦିଏ। ପକେଇଦିଏ, ମୁଁ ପୁରା ଗିଲେନି ମୁଁ ଚୋବେଇ ଚୋବେଇ ଚୁଇଙ୍ଗମ ଭଳିଆ ତାପରେ ପାଲୁଟାକୁ କାଢିି କି ପକେଇ ଦିଏ, ହୁଁ।
ହଁ ସେମିତି ତ ଖାଇବା କଥା ଆଉ, ହଁ।
ଯୋଉ ସିଜିନ ରେ ଯାହାବି ପ୍ରକୃତି ଦଉଛି ତାକୁ ଖାଇବା କଥା, ଖରାଦିନ ଆମର ଜାମୁ କୋଳି ଜାମୁ କୋଳିଟା ତ ବାର ମାସ ମିଳିବନି, ସବୁଦିନ ଜାମୁ କୋଳି ଖାଇବି, ଜାମୁ କୋଳିର କେତେ ଇଏ। ଡାଇବେଟିସ୍ କଣ୍ଟ୍ରୋଲ୍ କରିବ।
ଆଉ?
ହୁଁ। ଆମ୍ବ, ଆମ୍ବ ତ ରାଜା ଭିତରେ ଫଳ କହିଲେ ଆମ୍ବ, ପଣସ ତାଳ, ଏସବୁ ଖରା ସିଜିନର ଖରା ସିଜିନ୍ ଋତୁରେ ସବୁ ଫଳ, ଖାଇବା କଥା ଯୋଉ ଋତୁରେ ଯୋଉ ଫଳ ଆସିଲା ସବୁ ଖାଇବା କଥା।
ହୁଁ ହୁଁ।
ମାନେ ଆମ ଇମ୍ୟୁ -ଇମ୍ୟୁନିଟି ଟାକୁ ଷ୍ଟ୍ରଙ୍ଗ କରିବ, ରୋଗ ପ୍ରତିରୋଧକ ଶକ୍ତି ଟା ଷ୍ଟ୍ରଙ୍ଗ କରିବ।
ହଁ ମାନେ ଆମର ଜଳବାୟୁ ହିସାବରେ ଯୋଉ ଯୋଉ ଫଳ ଉତ୍ପାଦନ ହଉଛି ତାକୁ ଆମେ ନିହାତି ଖାଇବା ଦରକାର, ଆମେ ଯୋଉ କହୁଛେ ସେ ଖାଲି ଆପେଲ ଖାଇଲେ ଇଏ ହବ, ଭିଟାମିନ ହେଇଯିବ କିନ୍ତୁ ସେଇଟା ପୁରା ଭୁଲ। ମାନେ ତମ ଜଳବାୟୁ, ତମେ ଯୋଉ ଜଳବାୟୁରେ ଜନ୍ମ ଯୋଉ ଜଳବାୟୁରେ ତମର ପରିବେଶ କୁ ଯୋଉ ଖାପ ଖୋଇକି ଚଳୁଛ ତ ତମେ ସେଇଠୀ - ତାର ଯାହାବିି ହଉ ଆମର ଯେମତି ପପିତା ପାଚିଗଲା ପରେ ତାକୁ ଖାଇ ପାରିବେ। କଦଳୀ ଏଟା ତ ପୁରା କମନ ଅଛି। ସମସ୍ତଙ୍କ ବାଡିରେ ହଉଛି ନେଚୁରାଲ ତମର
ବିଜୁଳି ତ ାଇ ସସ ଖାଲି ବିଜୁଳିର କେଜ।
ସେଇଆ।
ଆମେ ଜାଣିପାରୁନୁ ବହୁତ ଭିଟାମସ ସଫିସେଣ୍ଟ।
ଆମର ଏପଟେ ପିଜୁଳି, ଆମ୍ବ, ପଣସ। ଖଜୁରୀ, ତାଳ ହଁ। ଏସବୁ ହଁ, ଏସବୁ ମିଳେ ନା ତ ନିହାତି ଆମେ ଖାଇବା ଦରକାର।
ହୁଁ। କଣ୍ଟେଇ କୋଳି ଆଉ ଟିକେ କଣ୍ଟେଇ କୋଳି ହୁଁ
ନିହାତି ଖାଇବା କଥା ହୁଁ ତାକୁ ନ ଖାଇକି ଖାଲି କହୁଚି ଏଇ ଫଳ ଖାଇଲେ ବାହା ଫଳ ଯେତିକି ଖାଉଚେ, ଡ୍ରାଏ ଫ୍ରୁଟସ ଯେତିକି ଖାଉଚେ
ହୁଁ।
କିନ୍ତୁ ସିଏ ତାଙ୍କ କ୍ଲାଇମେଟ୍ ଅନୁଯାୟୀ ସେଠି ଆମ କ୍ଲାଇଇମେଟ ଅନୁଯାୟୀ ଆମକୁ ଏଇରା ଠିକ ସୁହେଇବ।
ଆମେ ଯେମତି ସେନ୍ତି ଟା ଅଧିକ ଚାହୁଁଚେ ଏଟା ଖାଇବା ପାଇଁ ଆମ ଜିନିଷଟାକୁ ସେମାନେ ବି ଇମ୍ପୋର୍ଟ କରୁଥିବେ ନା।
ହୁଁ ହୁଁ ହୁଁ।
ହ
ଆପଣତ ମତେ ଏତେ ପଣସ ହେଇଛି, ତମେ ପଣସ ଯୋଉ ମଞ୍ଜିତ ରୋଷେଇ କରୁଥିବ? କେମିତି ତରକାରୀ କଣ କରୁଛ?
ପଣସ ମା ତ କହନ୍ତି ସନ୍ତୁଳାରେ ବି ପକା। ପଣସ ସୋରିଷ ମସଲା ଦେଇକି ଭଜା ହୁଏ। ପଣସ ଟାକୁ ପୋଡିକି ବା ସିଝେଇକି ତାକୁ ଗୋଟେ ଚଟନି କରାଯାଏ। ହୁଁ। ବିଭିନ୍ନ ପ୍ରକାର ଆଇଟମ। ପଖାଳରେ ସୋରିଷ ମସଲା ଦେଇକି ଭାଜିବା ଜିରା, ସୋରିଷ ଶୁକିଲାଲଙ୍କା ତାକୁ ବାଟି ଦବ ପଣସ ମଞ୍ଜି ମଝିରୁ କାଟିକି ତା ଚୋପା ଟାକୁ ଛଡେଇ ଦବ। ଛଡେଇ ସାରିଲା ପରେ ସେଥିରେ ଆଳୁବି ତାସହିତ କାଟିକି ପକେଇଲେ ହବ। କଡେଇରେ ଟିକେ ତେଲ ପକେଇ ଦବ। ସୋରିଷ ଟିକେ ପଘାରିଦବ। ତାପରେ ପଣସ ମଞ୍ଜି ଆଳୁ ପକେଇଦବ। ତାକୁ ଟିକେ ଭାଜି ଦେଇକି, ଟିକେ ଲୁଣ ଟିକେ ହଳଦୀ ଟିକେ ଲଙ୍କାଗୁଣ୍ଡ ବି ପକେଇ ଦବ ପକେଇକି ଭାଜି ଦେଇକି ହାଲକା ଟିକେ ଚିନି ସ ସ୍ଵାଦ ପାଇଁ।
ହୁଁ।
ସୋରିଷ ମସଲା ବଟା ପକେଇ ଦେଇକି। ଘୋଡେଇ ଦବଆଉ। ଟିକେ ସିଯିବ ସିଝିଗଲା ପରେ ତାକୁ ଭଲ ଲାଗେ। ପଖାଳରେ ଖାଇବାକୁ ଭଲ ଲାଗେ। ଭଲ ଲାଗେ ତା ଚଟଣି ଟା ବି ଭାରି ଭଲ ଲାଗେ। ମତେ ମତେ ପଣସ ମଞ୍ଜି ଚଟ ଚଟଣି ଟା ବହୁତ ଭଲ ଲାଗେ ଚପଣସ ମଞ୍ଜି ପୋଡିଦବ ବା ସିଝେଇଦବ ଯାହା ବି ହଉ ପୋଡିଲେ ଟିକେ ଅଧିକ ଟେସ ଲାଗେ ପୋଡି ଦେଇକି। ତାକୁ ଛେଚିଦବ ସେଥିରେ ଟିକେ ଜିରା ଆଉ ଟିକିେ ଲୁଣ ଟିକେ ଶୁଖିଲା ଲଙ୍କା ତାକୁ ପକେଇକି ବା ସେଟା ବଢିଆ ଲାଗେ ଟେଷ୍ଟ ଲାଗେ।
ଆଚ୍ଛା।
ହୁଁ।
ମତେ ବେଶ ମୁଗ ଚଟଣି ହଣ ସି ବି ବହୁତ ଭଲ ଲାଗେ। ଆମକୁ ଜଟାଣି ହଁ କଟଣି। ଆଉ ଏମିତି କଥା ମତେ କିନ୍ତୁ ବି ଏଇ ଯୋଉ ବଣସ କି ମଞ୍ଜିର ତରକାରୀ ଟା ବେଶୀ ଯୋଉ ଆମର ଖଡ଼ା ଆସେନି ଖଡ଼ା।
ହୁଁ।
ଖଡ଼ା ଶାଗଟାକୁ ତ ଆମେ ସେଇଟା ପକେଇବାନି ଶାଗଟା ଅଲଗା ରଖିଦେବା ସେ ଖଡ଼ାଟାକୁ ହିଁ କଟିକିନି ସେଇଥିରେ ଖାଲି ଯୋଉ ଆଳୁ ଆଉ ଆମର ପଣସ ମଞ୍ଜି ପ ଏଇ ଯୋଉ ତରକାରୀ ଟା ହୁଏ ନା ବହୁତ ବଢିଆ ଲାଗେ।
ହଁ ସେଇଟା ଭଲ ଲାଗେ।
ତମକୁ କୋଉଦିନ ସମୟ ମୋର ହେଲେ ମୁଁ ତମକୁ ଏ ରେସିପି ଟା ବତେଇଦେବି। ଦେଖିବ କରିବ ଖାଲି ଖଡାରେ ମାନେ ସୋରିଷ ମସ ବହୁତ କମ ଲାଗେ ବେଶୀ ବି ଲାଗେନି କି ତରକାରୀ ଟା ବହୁତ ବଢିଆ ଲାଗେ। ବତେଇଦେବି କେତେବେଳେ ଆଉ ରହିଲି ଅପା ହଉ ହଁ।